ହଁ କୁହ।
ତ ଶୁଭୁଛି।
ହଁ ଶୁବିଲା କୁହ ଏଥର।
ହ୍ୟାଲୋ
କାଲି ଠିକରେ ଶୁଭୁନଥିଲା। ହ୍ୟାଲୋ ଶୁଭିଲା
ହଁ ଶୁଭିଲା ଏଇ ନେଟୱାର୍କ ପ୍ରୋବ୍ଲେମ ହଉଛି ତ। ଏ ବ ଆଉ ବର୍ଷା ଉଠେଇଛି। ହେଇ। ଆଉ କଣ କରୁଛ। ହଁ ଆମ
ଏଇ କିଛି ନାଇଁ ବସ
ପାଗ ଭଲ ହେଇଥିଲା ହ ଖାଇବା ପିଇବା ସବୁ ସରିଲାଣି।
ଖାଇବା ପିଇବା ସରିଲାଣି। ରୋଷେଇ ପତ୍ର ସବୁ ସରିଗଲାଣି। ବର୍ଷା ଆଜି ନାହିଁ ଖରା ହଉଛି ଆଜି ଚାଲିଛି ନା ଆଛା ଖରା ଆଜି ଚାଲିଛି।
ହଁ ହଁ ଆଜି ଖରା ଥିଲା ଆଉ ଏଇନା ନାହିଁ ଟିକେ ପାଗ ରଜରେ ଏ ବର୍ଷ କୁଆଡେ ଯାଇନୁ ଯୋଉ ଗରମ ହେଲା। ପ୍ଲାନିଂ ଥିଲା ଚାରିଆଡେ ଯିବା ପାଇଁ ଆଉ ଯାଇପାରିଲୁନି। ଆଉ ହଁ ପୁରୀ ବି ଯା ବାହାରିଥିଲୁ ଯିବୁ ବୋଲି ତାପରେ ଡୋରି ନ ଲାଗିଲା ଆଉ ଯାଇ ହଉନି।
ଆଚ୍ଛା କାଳିଆ ଡୋରି ନ ଲାଗିଲା ହେଇପାରିଲାନି ବୋଲି ଯାଇପାରିଲନି।
ପ୍ୟାକିଂ ସରିଥିଲା ସବୁ ସରିଥିଲା। ଖାଲି ସେମାନେ ଟ୍ରେନରେ ହିଁ ଯାଇଥାନ୍ତେ ସକାଳୁ ଉଠିକି ଯାଇଥାନ୍ତେ। ତାଙ୍କର ଆଉ ବାହାରିଲୁନି ଆଉ ପ୍ରୋବ୍ଲେମ ହେଇଗଲା ଯେ ଆଉ ଗଲୁନି। ଆଉ ତମେ ସବୁ କୁଆଡେ ଯାଇଥିଲ?
ଆମେ ସବୁ ବ ଯାଇଥିଲୁ ବୁଲିବାକୁ କୋରାପୁଟ।
କୋରାପୁଟ ଏତେ ବାଟ?
ହଁ ବୁଲିବାକୁ ସବୁ ଟ୍ରେନରେ ଯାଇଥିଲୁ ବୁଲିବା ପାଇଁ। ବହୁତ ଭଲ ଜାଗା ସେଠିକା ଲୋକମାନେ ବି ବହୁତ ଭଲ ଥିଲେ। ସେଠି ଜାଗାଗୁଡାକ ବି ବହୁତ ପାହାଡିଆ ଜାଗା ଜଙ୍ଗଲ ଜାଗା।
ହଁ ସେଠି ସବୁ କଣ କଣ ମନ୍ଦିର ଅଛ ଅଛି। ମୁଁ ତ କେବେ ଯାଇନି କି ଦେଖିନି।
ଯୋଉଁ ଆମେ ଯାଇଥିଲୁ ଗୁପ୍ତେଶ୍ୱର ମନ୍ଦିର ଦେଖିଲୁ। ଆଉ ବହୁତ ସାରା ପାହାଡ ବୁଲିକି ଦେଖିଲୁ ସେଠି ଗୋଟେ ତଳମାଳି ପାହାଡ ଅଛି। ପୁରା ପାହାଡ ଉପରକୁ ଆମେ ଯାଇକି ତଳକୁ ଦେଖୁଥିଲୁ।
ହଁ।
ସେପଟେ ଚାରିଆଡେ ପାହାଡ ଆଉ ବହୁତ ଜଙ୍ଗଲ।
କି
ସେଠି ଗୋଟେ ଜାଗା ଅଛି କଫି ଗାର୍ଡେନ ସେଠି କଫି ଚାଷ ହଉଥିଲା। ଆମେ ପୁରା ରିଅଲରେ କଫି ଗଛ ଦେଖିଲୁ। କଫି ମଞ୍ଜି ଦେଖିଲୁ ଉ ଏମିତି ସବୁ ଦେଖିଲୁ ବୁଲାବୁଲି କରିକି ଆସିଲୁ ଆଉ।
ଓହୋ ତାହେଲେ ସେପ ଆଡେ ଭଲ ଜାଗା ଅଛି ଆଉ।
ଭଲ ସେଠିକାର ଲୋକମାନେ ବହୁତ ଭଲ। ମାନେ କଣ କହିଲ ଏଠି ବୋ ବହୁତ ବୟସ ହେଇଯାଇଛି ଲୋକମାନଙ୍କୁ ତଥାପି ସେମିତି ସେଠି କାମ କରୁଛନ୍ତି। ବହୁତ ଷ୍ଟ୍ରଙ୍ଗ ସେଠିକାର ଲୋକମାନେ। ସବୁ ପରିଶ୍ରମୀ ଲୋକ ସବୁ ପାହାଡ କାଟିକି ଚାଷ କରୁଛନ୍ତି। ଆଉ ସବୁ ନିଜେ ସେଠି ମେ ଆମେ ଗୋଟେ ଭଲ ଜିନିଷ ସେଠି ଦେଖିବାକୁ ପାଇଲୁ। ସେଠି ମେଡିସିନ ଷ୍ଟୋର ଆମେ ଦେଖିଲୁ। ସେଠିକା ଲୋକମାନେ ଏତେ ସୁସ୍ଥ, ତାଙ୍କୁ ମେଡିସିନର ଆବଶ୍ୟକତା ହଉନି।
ଜଙ୍ଗଲ ଏରିଆ ନା ସବୁ ମିଳି ଯାଉଥିବ ସବୁ ଇଏ ଫାମିଲି ଯାଇଥିଲ ବୋଧେ ସମସ୍ତେ?
ହଁ ସବୁ ଫ୍ୟାମିଲି ଆମେ ଯାଇଥିଲୁ।
ଭଲ ଏମିତି ଗୋଟେ ଗୋଟେ ଜାଗା ବୁଲିକି ସବୁ ଜିନିଷ ଜାଣିବା ଦରକାର।
ବହୁତ ବଡ ବଡ ସବୁ ଜଳପ୍ର ପାତ ଅଛି ପାହାଡରୁୁ ସବୁ ଜଳ ପାଣି ବାହାରୁଛି ତଳକୁ ପଡୁଚୁ। ସେଗୁଡା ବି ସବୁ ବୁଲି ବୁଲିକି ଦେଖିଲୁ।
କେତେ ଦିନ ଗଲ ବୁଲିବାକୁ?
ଦି ଦିନ ଟ୍ରିପ ଥିଲା ଆମର। ଦି ଦିନ ଦେଖି ବୁଲିକି ଆସିଲୁ।
ଆଉ ସବୁ କୁଆଡେ ବାହାରେ ଯାଇଛନ୍ତି ନା ଏଇ ଗୋଟେ ଫାଷ୍ଟ ଗଲେ।
ମୁଁ ପ୍ରାୟତ ଯାଇଛି ଓଡିଶା ବାହାରକୁ ଟିକେ ବୁଲିବାକୁ ଯାଇଛି।
ହଁ ହଁ।
ଆଉ ବି ଓଡିଶା ଭିତରେ ବି ବହୁତ ଜାଗା ବୁଲିକି ଦେଖି ସାରିଛି। ଖୋର୍ଦ୍ଧା, ଭୁବନେଶ୍ୱର, ଏପଟେ ବ୍ରହ୍ମପୁର, ସମ୍ବଲପୁର।
ଛୁଆଙ୍କୁ ତ ନେଇକି ଯିବା ଦରକାର ସବୁ ଜିନିଷ
ପିଲା ଯେତେ ଜାଗା ଦର୍ଶନୀୟ ସ୍ଥାନ ବୁଲିବେ ସେ ଏଠିକାର ଇତିହାସ ସଂସ୍କୃତି ବିଷୟରେ ସେମାନେ ଜାଣିବେ।
ହୁଁ।
ପିଲାଙ୍କୁ ଏସବୁ ଜାଗା ଦେଖିକି। ବୁଲେଇକି ଦେଖିଲେ ତାଙ୍କର ଐତିହାସିକ ଜ୍ଞାନ ସବୁ ବଢିବ।
ହୁଁ
ବହୁତ ଜଲଦି ସେ ଜିନିଷ ଶିଖିବେ ଆଉ ଜିନିଷ ଗୁଡାକ ବିଷୟରେ ଜାଣିପାରିବେ।
ଆଉ ପୁରୀ କେବେ ଯାଇଛନ୍ତି ନା ଅଛି ପ୍ଲାନିଂ ଯିବାର ଆଗକୁ?
ଆଗକୁ ପ୍ଲାନିଂ ତ ଅଛି ପୁରୀ ଯିବା ପାଇଁ ଆଗରୁ ପୁରୀ ମୁ ଦି ଥର ଯାଇସାରିଛି।
ହୁଁ ହୁଁ, ପୁରୀରେ ସବୁ ଆଉ କଉ କଉ ମନ୍ଦିର ଅଛି କହିଲ ମାନେ?
ପୁରୀ ତ ମୁଁ ଜଗନ୍ନାଥ ମନ୍ଦିର ଦେଖିଛି ଗୋଟେ, ହନୁମାନ ବାଟିକା ସେଠି ଗୋଟେ ଦେଖିଛି। ବାଟ ମଙ୍ଗଳା ମନ୍ଦିର ଦେଖିଚି ହଁ।
ଅ ହଁ।
କୁଲଦେବୀ ବୋହୁତ ଜାଗା ଅଛି।
ଆଉ କଣ ଭଲ ଲାଗେ କଣ ଖାଇବାକୁ, ନା ବୁଲାବୁଲି, ପଢାପଢି ଉପରେ?
ଆଉ ଖାଇବାକୁ ଭଲ ଲାଗେ, ବୁଲିବାକୁ ବି ଭଲ ଲାଗେ।
ହୁଁ ପଢାପଢି ସରିଲାଣି?
ହଁ ପ୍ଲସ୍ ଟୁ ପାସ୍।
ଆଉ ପୁଅ?
ପୁଅ ଟିଏ ପାଠପଢ଼ୁଚି।
ହୁଁ କାରଣ ତାଙ୍କର ଏବେ ପାଠପଢା ପୁରା ଚାଲଚି ଠିକଠାକ ନା?
ହଁ ପଢାପଢି ଠିକ୍ ଠାକ ସବୁ ଚାଲିଚି।
ଟ୍ୟୁସନ୍ ଯାଉଥିବେ। କୋଉ କ୍ଲାସ ହେଲା ତାଙ୍କର?
ତାର ଚତୁର୍ଥ।
ହଁ ଇଂଲିଶ ମିଡିୟମରେ ବୋଧେ ପଢୁଚନ୍ତି।
ହଁ ଇଂଲିଶ ମିଡିଅମରେ।
ହୁଁ ତାଙ୍କୁ ତ ପଢେଇବାକୁ ଟାଇମ ପଳୋଉଥୁବ ଆଉ।
ହଁ ସମୟ ତାଙ୍କ ପିଲାଙ୍କୁ ପିଲାଙ୍କ ପଛରେ ଯାଉଚି ସମୟ।
ହୁଁ। ଆଉ ରୋଷେଇ ତାହେଲେ ସଇଲାଣି ସବୁ।
ନାଇଁ ନାଇଁ ଚାଲିଛି।
ହୁଁ ହୁଁ।
ଆଉ ତମର ସବୁ କୁଆଡେ କୁଆଡେ କଣ ପ୍ରୋଗ୍ରାମ ଅଛି ଆଗକୁ ବୁଲି ଯିବାର? କୋଉ କୋଉ ଜାଗା ସବୁ ବୁଲିକି ଦେଖିଚ?
ମୁଁ କୁଆଡେ ଯାହା ଯାଇଥିଲି ଅବହାରୀ ବେଳେ ଆଉ ବାହାଘର ପରେ ପୁରୀ ଥରେ ଯାଇଛି ଏତିକି ଆଉ ନହନେ କେବଳ ମା କେତେ ମାର୍କେଟରୁ ଘରୁକୁ।
ଆଚ୍ଛା ମାର୍କେଟରେ ସବୁଠୁ ଅଧିକା କଣ ଖାଇବାକୁ ଭଲ ଲାଗେ?
ମୁଁ ଗଲେ ଫାଷ୍ଟ ଫୁଡ ମତେ ଉଁ ପାମ୍ପୁଡି ଚାଟ ହୋଉ ଆଉ ଚାଓମିନ ଏତେ ଭଲ ଲାଗେନି ପାମ୍ପୁଡି ଚାଟ, ଗୁପଚୁପବି ତ ଗଲେ ଆଗେ। ସବୁ ଏଇ ଟାଇପରେ ବରା ତରକାରୀ ହୋଉ ମାନେ ଗରମ ଗରମ ଛଣା ହେଇ ଥିବ ସାଙ୍ଗେ ସାଙ୍ଗେ ଖାଇବାକୁ ଭଲ ଲାଗେ। ଆଉ ପିଠାପଣା ସବୁ ଜାଣିଚନ୍ତି?
କଣ କହିଲ?
ମୁଁ କହିଲି ପିଠାପଣା ସବୁ ଜାଣିଛନ୍ତି?
ପ୍ରାୟତଃ ଆସିବ।
ହଁ ହଁ ସବୁ ପିଠା ତାହେଲେ କୋଉ ପିଠା ପୁରା ଭଲସେ କରିପାରିବ ପୋଡ ପିଠା ହୋଉ ସିଜା ପିଠା ହୋଉ।
ପ୍ରାୟତଃ ସବୁ କରିପାରିବି।
ତାହେଲେ ଅଲରାଉଣ୍ଡର ଆଉ ସବୁ ଆଉ ନା।
ହଁ।
ହଁ କଣ କୁହ?
ଆଉ କଣ କୁହ ହୁଁ ଆଉ ତମୁକୁ କଣ ପିଠା ପଣା ସବୁ ଆସେ?
ମତେ କେବ ହଁ ରୋଷେଇ ଆସେ କିନ୍ତୁ ଏତେ ଭଲ କରିପାରେନି। ଆଉ ଚକୁଳି ପିଠା, ମଣ୍ଡା, ସୁଜି କାକରା, ଏଇ ସହଜ ପିଠାଗୁଡା କରିଦେବି। ପୋଡ ପିଠା ଏକା ହେରା ଆଉ କରସିକିନ ମାନେ ଆସିନିକି କେବେ କରିନି ଦେଖିଲେ କର ଦେବି।
ଦେଖୁ ଦେଖୁ ଶିଖୁ ଶିଖୁ ତ ହେଇଯିବ ଅଭ୍ୟାସରେ ପଡିଯାଏ ଆଉ।
ହଁ।
ସମସ୍ତେ ଆଉ ଥୋଡ଼ିନା ଶିଖିକି ଆସନ୍ତି କିି ସବୁ କରଲାଠୁ ଅଭ୍ୟାସ ପଡିଯାଏ।
ହଁ ହଁ ଆଉ ବିରିୟାନୀ ଜାଣିଚନ୍ତି କେମିତି କଣ ହୁଏ?
ହଁ ବିରିୟାନୀ କରିଆସିବ।
ସେଇଟା କେମିତି କଣ କରନ୍ତି ପ୍ରୋସେସ ଟା କହିଲେ?
ବିରିୟାନୀ ପାଇଁ ଫାଷ୍ଟ ଚିକେନ ବିରିୟାନୀ ହେଲେ ଚିକେନ୍ କୁ ଆଣିକି ତାକୁ ମାରିନେଟ କରିକି ଗୋଟ ଗୋଟେ ଘଣ୍ଟା କି ଅଧଘଣ୍ଟା ରଖିଦବ, ଦହି ସେ ଦହି
ପକେଇ କିି ସବୁ ଦିଅନ୍ତି କଣ କରିବେ?
ସେଥିରେ ଦହି ଦବ, ଆଉ ଜିରା ଅଦା, ରସୁଣ, ପେଷ୍ଟ ଦବ। ବିରିୟାନୀ ମସଲା ଗୋଟା ମସଲା ଯୋଉ ଗୁ ଗୁଜୁରାତି ଡାଲଚିନ୍ ସବୁ ଆସିଛି ତାକୁ ପକେଇକି ମାରିନେଟ୍ କରିକି ଘଣ୍ଟା ଟେ ରଖିବ ଦେନ୍ ତା ପରେ ତ ତାକୁ ଘଣ୍ଟାଟେ ପରେ ତାକୁ ଗୋଟେ ପଟେ କଷିବା ଷ୍ଟାର୍ଟ କରିବ ତେଲ ଦେଇକି।
ହଁ।
ସେଥିରେ ଆଉ କିଛି ମସଲା ଆପ୍ଲାଏ ପକେଇବନି ଯାହା ମସଲା ସେଥିରେ ଗୋଳା ହେଇଥିବ ତାକୁ ବା ତାକୁ କଷିବ ଆଉ ଗୋଟେ ପଟେ ଭାତ ବସେଇବ। ଭାତରେ ଦବ ପୁଦିନାପତ୍ର, ଧନିଆ ପତ୍ର, ଗୋଟା ମସଲା, ଟିକେ ତେଲ, ଟିକେ ଲୁଣ।
ହଁ ମାତ୍ରା ହବା ପାଇଁ ଇଏ ଆଉ।
ହଁ ଭାତ ହଉ ଭାତର ଟେଷ୍ଟ ରହିବା ପାଇଁ ଟିକେ ଲୁଣ ପଡିବ ସେଇଟା ଏଇଟି ପରସେଣ୍ଟ ହେଇସାରିଲା ପ ପରେ ଅସିଭାଗ ହେଇ ସାରିଲା ପରେ ତାକୁ ଗାଳି ଦବ ପାଣି ଛାଣିଦବ ଛା ପରେ ଚିକେନ ତ ଯୋଉ ସିଝିଯାଇଥିବ ଗୋଟେ ଅଲଗା ଜାଗାରେ ତାକୁ ଅ ସଜେଇକି ରଖିବା ଗୋଟେ ଲେୟାର ଦବ ଚିକେନ ଗୋଟେ ଲେୟାର ଦବ ଭାତ। ଦେଇକି ତାକୁ ଦମ ଦବ।
ହ କରିଛନ୍ତି ତାହେଲେ ବିରିୟାନୀ କେବେ ଘରେ ବନେଇଛନ୍ତି?
ହଁ ବହୁତ ଥର କରିଛି ମୋ ପୁଅ କୁ ବହୁତ ପସନ୍ଦ ବିରିୟାନୀ।
ବିରିୟାନୀ।
ପ୍ରାୟତଃ ମାସରେ ଥରେ ଦିଥର ତ ମୁଁ କରେ ତା ପାଇଁ।
ଛୋଟ ଛୁଆ ତ ସେମାନେ ସବୁ ଏଇ ଜିନିଷ ବିରିୟାନୀ ହଉ ଇଏ ହଉ ତାଙ୍କ ଏଇରା ଭଲ ଲାଗିବ।
ହୁଁ।
ଆଉ ଆଉ ବାରିରେ ସବୁ ଲଗେଇଛନ୍ତି କଣ କହିଲେ?
ବାଡିରେ କହିଲି ଲଗେଇଛି ଭେଣ୍ଡି, ବାଇଗଣ। ଜହ୍ନି ଲଗେଇଛି, ଆଉ ଫୁଲ, ମତେ ଫୁଲ ଗଛ ବହୁତ ପସନ୍ଦ ମୁଁ ଫୁଲ ଗଛ ହିଁ ଲଗାଏ।
ଫୁଲ ଗଛ ନା ସବୁ ଫଳିଲାଣି ପରିବା ଏଥର?
ହଁ ପ୍ରାୟତଃ ଗୋଟେ ଗୋଟେ ଗଛରେ ଆସିଗଲାଣି ପରିବା ଆଉ ପ୍ରାୟତଃ ଆସିନି। ଚତିନି ଗୁଡ ଗୋଟେ ଏବେ ନୂଆ ଲାଗିଛି, ତମର କଣ ଖବର କୁହ ତମେ ସବୁ ଭଲ ତମ ବାଡିରେ କଣ ହେଇ,
ଆମର ଆମର ତ ଲାଗିଛି ଭେଣ୍ଡି ଫଳୁଛି ଆଉ ଝୁରୁଁଙ୍ଗ ଗଛ ହେଇଛି କିନ୍ତୁ ଫଳିନି ବାଇଗଣ ଫଳୁଛି ଆଉ ଜହ୍ନି ଗୋଟେ ଗୋଟେ ଏମିତି ଫଳୁଛି। ଲଙ୍କା ଗଛ ଲାଗିଛି କିନ୍ତୁ କିଛି ଫଳ ହେଇନି ଆଉ ଏଇନା ଏତିକି ପଳୁଛି, ସଫିସିଣ୍ଟ ହେଇଯାଉଛି ଘର ପାଇଁ।
ଆଚ୍ଛା ବାହାରୁ ବେଶି କିଣିବାକୁ ପଡୁନଥଥିବା ଆଉ।
ନାଇଁ ପରଳବା ଯେତେବେଳେ ମାନେ ଆମର ଦରକାର ହେଲା ଖାଇବାକୁ ସାଙ୍ଗେ ସାଙ୍ଗେ ଗଛରୁ ଗଲେ ତୋଳିକି ଆଣିକି ପୋଡାପୋଡି ହଉ ଭେଣ୍ଡି ତ ଛୋଟ ଛୋଟ ଭେଣ୍ଡି ହେଇଥିବ ତାକୁ ଆଣିକି ସାଙ୍ଗେ ସାଙ୍ଗେ ପୋଡି ଖାଇଲେ ତାର ବାସ୍ନା ଅଲଗା।
ହୁଁ ସିଏ ତ ଗଛ ଫଳ ନିଜ ପରିଶ୍ରମ ର ଫଳ ଟା ସବୁବେଳେ ହିଁ ଭଲ ଲାଗେ ଖାଇବା ପାଇଁ ବାହାର ବାହାରୁ କିଣିକି ଖାଇବ ଅପେକ୍ଷା ନିଜ ବଗିଚାରେ ଯଉଟା ହେଇଥିବ ସେଟା ଖାଇବାକୁ ଅଧିକ ଭଲ ଲାଗେ
ଭଲାଲାଗିବ ପୁଣି ମାନେ ଖୁସି ବି ଲାଗେ ଗୋଟେ ନାଇଁ ଗୋଟେ
ଖୁସି ନାଇଁ ନାଇଁ ଏଇଟା ମୁଁ ଲଗେଇଥିଲି ମୋ ଫଳ ଟା ଫଳିଛି ମାର୍କେଟରେ ବି ଯୋଉ ବରେ ଯଉି ପରିବାର ଚାହିଦା ଏବେ ବଢି ଯାଇଛି
ହଁ। ଆଉ କୁଆଡେ ଯିବା ଦିନେ ପ୍ଲାନିଂ କର ବୁଲାବୁଲି କରିବା ଭଲ ଭଲ ଗୋଟେ ଜାଗା ଯେମିତି ଦେଖିନି ସେଇଟା ଜାଗା ଯିବା।
କୁଆଡେ ଯିବ ଓଡିଶା ଭିତରେ ବୁଲିବାକୁ ଯିବ।
ହଁ ଯିବା ଗୋଟେ କଥା ହେବା କେବେ ଗୋଟେ ଯିବା ଆଉ,
ହଁ ଆଉ କେତେବେଳେ ଫୋନ କଲେ କଥା ହବା ଆମେ କେଉଁଝର ପଟେ ଭଲ ଭଲ ଜାଗା ଅଛି ବୁଲିବା ପାଇଁ
ହଁ।
କେ ସେପଟେ ଯାଇକି ହଁ ତାରିଣୀ ମନ୍ଦିର ସେପଟେ ବି ଆମ ହଁ ତାରିଣୀ ମନ୍ଦିର ଅଛି ଆଉ ଜଳ ଜଳପ୍ରପାତ ସବୁ ଅଛି ସେପଟେ। ବହୁତ ଭଲ ଭଲ ବୁଲିଆ ଜାଗା ଅଛି କେଉଁଝର ପଟେ ଭଲ ଲାଗିବ ବୁଲିକି ଆସିଲେ
ଫାମିଲି ଭୋଜି କରିବା ଛୋଟ ଛାଆ ଯିବେ ସେମାନେ ଖେଳିବେ
ହଁ ପିଲାମାନେ ତ ବହୁତ ଖୁସି ହୁଅନ୍ତି ଏଇ ସବୁବେଳେ ଜାଗା ଦେଖିଲେ
ହଁ ତାଙ୍କୁ ବୁଲାବୁଲି କହିଲେ ସେ ଆଗେ ଥିବେ
ହଁ ହଁ।
ଆଉ କଣ
ହଁ କୁହ କୁହ
ଫୋନ ଗୋଟେ କଥାବଟ ସମସ୍ତେ ବସିଲି ଯିବା ବୁଲାବୁଲି କରି
ବୁଲାବୁଲି ଯେେଳବେଳେ ଛୁଟି ହବ ସ୍କୁଲ ଛୁଟି ହେଇଯିବ ପୁଣି ଛୁଟିରେ ଯିବା ଆଉ
ହଁ
ଆଉ କଣ କୁହ ହଉ
ଆଉ ରଖୁଛି
ହଉ ମତେ ରଖିଦିଅ ମୋର ବି କାମ ଅଛି ପରେ କେତେଲ ଲଗେଇବି କଥା ହବା